ଆଜ୍ଞା ମୁଁ ଖୁବ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ଏଇ ଆଉ ଏବେ ତ ବର୍ଷା ପକଉଛି ଟିକେ ଟିକେ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ତ ବର୍ଷା ଯେହେତୁ ଅଳ୍ପ ଟିକେ ପକ କହୁଛି ମୁଁ ଏବେ ଅଛି ଆମ ଗ୍ରାମ ଦେବତୀଙ୍କ ପାଖରେ ସେଠି ଅ ଟିକେ ବସି ଅଛି। ଆଉ ଭଲ ସୁନ୍ଦର ଦୃଶ୍ୟ ଗୁଡିକ ଏଠି ଦେଖୁଛି।
ଆଜ୍ଞା ଆଜ୍ଞା ଏ ଟିକେ ଟିକେ ବର୍ଷା ପକଉଛି ଯେହେତୁ। ପା ଚିନ୍ତା ହଉଛି କାହାର ସବୁ ଉଦା ନ ହେଇଯାଉ ବୋଲି।
ଏଠାକାରରେ ମଧ୍ୟ ବହୁତ ଜୀବ ପଶୁପକ୍ଷୀ ମାନେ ଏଠି ସମସ୍ତେ ତୀନ୍ତୁଛନ୍ତି। ବାହାରେ ବୁଲାବୁଲି କରୁଛନ୍ତି ଏବଂ ଏଠି ଗାଈ ମାନେ ମଧ୍ୟ ଓଦା
ଆଜ୍ଞା ଏଠି ଗୋଟେ ମାଙ୍କଡଟି ବୋବଉଛି ପଛରେ ଶୁଭା ହଉଛି ହୁ ହା ହଉଛନ୍ତି।
ସେ ମାଙ୍କଡଟି ବହୁତ ବହୁତ ଦୁ ଦୂ ଦୁ ଯଉ ଖତରନାକ ଏବଂ ବହୁତ ଚଗଲା ମାଙ୍କଡ ମୁଁ ଜାଣିଛି ଆପଣ ଘରେ ଯୋଉ ମାଙ୍କଡଟି ରଖିଛନ୍ତି ଏବଂ ପାଳିଛନ୍ତି
ଆଜ୍ଞା ବହୁତ ବଡ ହେଇଗଲାଣି ସେଇ ମାଙ୍କଡ଼ଟା ଆମ ଗାଁ ରେ ତ ଏମିତି କାହାର ପାଳିବାର ହଉ କି ନାହିଁ କିନ୍ତୁ ସେ ମାଙ୍କଡଟି ସଦାବେଳେ ଉପରେ ଛାତ ଉପରେ ଯାଇ ବସିଛି। ଏବଂ ଛାତରେ ପବନ ଖାଉଛି କଣ ଖାଉଛି ମୁଁ ଜାଣିନି?
ଆଜ୍ଞା। ଆଜ୍ଞା ଆପଣ ନିଶ୍ଚିନ୍ତ ମୁଁ ତ ଆପଣଙ୍କର ଟିକେ ଦେଖୁଛି ପ୍ରତ୍ୟେକ ଦିନ ଯେହେତୁ ଆମ ଆପଣଙ୍କ ଘର ନିକଟସ୍ଥ ଆମ ଘର। ଆଉ ଆପଣଙ୍କର ଆପଣଙ୍କର ଯୋଉ ଦାଦା ସେ ମାଙ୍କଟିକୁ ରଖିଛନ୍ତି ସେ ସେ ମାଙ୍କଡଟି କିଛି ଆପଣଙ୍କ ଲାଭ ହେଉଛି ନା ଆପଣ ଖାଲି ରଖିଛନ୍ତି? ସେହିପରି ଆପଣଙ୍କର ସଉକ
ରଖିବା କଥା ତ ସେ ମାଙ୍କଡ଼ଟି ଏବେ କିଛି ଆର ମାସକୁ ଯାଇ କିଛି ଜାଗାରେ ପ୍ରଦର୍ଶନ କରିବ ଗାଁ ର ଗୌରବ କି ଗାଁ ର ପରବ କଥା ମୁଁ ଜାଣିନି ସିଏ କି ମାଙ୍କଡ ଟେ କିନ୍ତୁ ରଖିବା କଥା ଆଉ।
ଆଜ୍ଞା ଯେହେତୁ ଆପଣ ଦାଦାଙ୍କର ଗୋଟେ ସଉକି ମାଙ୍କଡ
ଆଜ୍ଞା ଆମ ଗାଁ ରେ ବହୁତ ଲୋକଙ୍କର ସଉକ କିଛି ପୋଷା ରଖିବାର ସେମତି।
ଆଜ୍ଞା ସେ ମାଙ୍କଡ ଟି ଚଗଲା ଦଉଛି ଆପଣ ତାକୁ ମଧ୍ୟ ଉଚିତ ଶାସନ କରିବା କଥା।
ଆଜ୍ଞା ପଶୁଟେ ଆଉ ସେମାନେ ବି ନିରୀହ ପଶୁ ସିଏ ବି ଆଉ କଣ ତାକୁ ଉପରେ ଶାସନ କରିି କଣ କରିବା କଥା?
ନାଇଁ ତାଙ୍କୁ ଉଚିତ ନିୟମ ଗୁଡିକ ଶିଖିବା ଦରକାର କାରଣ ସେ ଅନ୍ୟମାନଙ୍କୁ କାମୁଡି ପାରେ ଅନ୍ୟମାନଙ୍କୁ କିଛି ହୁଁ।
ଆଜ୍ଞା ତାକୁ ତ ଜଣେ ପୋଷାକୁ ତ ତା ମାଲିକ ହିଁ କିଛି କହିପାରିବ ମୁଁ ତ କେବଳ ଜଣେ ସହସାଥିୀଟେ ଯେହେତୁ ମୁଁ ପାଖରେ ବ ବସୁଛି ଛିଡା ହଉଛି ଖାଉଛି ପିଉଛି ବୁଲୁଛି ତ ମୁଁ କଣ ବି କହିପାରିବି?
ହୁଁ। ଉଁ ଆଜ୍ଞା। ବସିଚି ଆପଣ ଯୋଉଁ କହିଲେ ମାଙ୍କଡ଼ଟି କଥା ମାଙ୍କଡ଼ ଟି ମଧ୍ୟ ଆପଣ ମୁଁ ଦେଖିଥିଲି କିଛି ଦିନ ତଳେ ଯାଇଥିଲେ ଆପଣ ସେ ମାଙ୍କଡ଼ ଟିକୁ ଆପଣ ମଧ୍ୟ ପ୍ୟାଣ୍ଟ ସାର୍ଟ ମଧ୍ୟ ପିନ୍ଧଉଛନ୍ତି ଆଉ ପାଠ ମଧ୍ୟ ପଢେଇବା ପାଇଁ ପଢୁଛି ମାଙ୍କଡ ଟି।
ଆଜ୍ଞା ସେ ମାଙ୍କଡ ର ବହୁତ କିଛି ବିଶେଷ ଗୁଣ ଅଛି ତ ମୁଁ ତ ଆପଣ ବି ଜାଣିଥିବେ ସେଇ ଗୁଣ ଗୁଡିକ ବିଷୟରେ।
ହୁଁ ଯେହେତୁ ମାଙ୍କଡଙ୍କର କି ସମସ୍ତଙ୍କ କିଛି ଭଲ ଗୁଣ ଥାଏ ଏବଂ ଖରାପ ଗୁଣ ଥାଏ ସେହିପରି ଆପ ଆପଣ ମାଙ୍କଡଙ୍କର ମଧ୍ୟ ଆପଣ ମାଙ୍କଡ ଆପଣଙ୍କ ମାଙ୍କଡର ମଧ୍ୟ କିଛି ଖରାପ ଗୁଣ ଅଛି ଏବଂ ଭଲ ଗୁଣ ମଧ୍ୟ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ସେ ମାଙ୍କଡଟି ବହୁତ ବିଶେଷ ମାଙ୍କଡଟି ଏକଦମ ଏଇ ଜେଗାର ସବୁଠୁ ଇଏ ମାଙ୍କଡଟି। ନୂତନ ମାଙ୍କଡ଼ଟି ଏବଂ ଅନୋଖ ମାଙ୍କଡ଼ଟି।
ଆଜ୍ଞା କିନ୍ତୁ ମୁଁ ଦେଖିଛି ଅଧିକାଂଶ ସମୟରେ ଯଦି କୌଣସି ବ୍ୟକ୍ତି ତାଙ୍କୁ ଡାକନ୍ତି କିମ ବା। କି କୌଣସି କାମ କରିଥାନ୍ତି ସେ ଜମା ଶୁଣନ୍ତିନି କୌଣସି କାହା କଥା ଶୁଣନ୍ତିନି ଏବଂ
ଆଜ୍ଞା ଦେଖନ୍ତୁ ଯାହା ବିି ହେଲେ ସେ ଗୋଟେ ଜୀବ ସେ ଗୋଟେ ମାଙ୍କଡ।
ହୁଁ କିନ୍ତୁ କାହା କୌଣସି କଥା କାହାର ଶୁଣନ୍ତିନି। ମୁଁ ଯଦି ଯେତେବେଳେ ତାଙ୍କୁ ଡାକିଛି ସିଏ ମତେ ଗୋଟେ ତାଙ୍କ ମଝି ଅଙ୍ଗୁଠି ଦେଖାଇ ସିଏ ମତେ କିଛି ପଳାନ୍ତି ସେଠୁ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ଆପଣ କଣ କହୁଛନ୍ତି ତ ଏହା ରିଜେକ୍ଟ ହୋଇଯିବ ତ ସେଇ ଯୋଗୁଁ
ହୁଁ ଆଜ୍ଞା ସେ ଆପଣ ଟେ ଆପଣଙ୍କ ମାଙ୍କଡ ଟିକେ ବହୁତ ଚଗଲା ହଉଛି ସେଠି ଆପଣ ତାର କିଛି କୌଣସି ଗୋଟେ ସ୍ଵତନ୍ତ୍ର ବ୍ୟବସ୍ଥା କରନ୍ତୁ ତାର ଏବଂ ତାକୁ ଟିକେ ଖାଦ୍ୟ ସିଏ ଆପଣ ଯୋଉଁ ମାଙ୍କଡ଼ ଟି ରଖିଛନ୍ତି ସିଏ ମଧ୍ୟ ମଣିଷଙ୍କ ପରି ଖାଦ୍ୟ ଖାଉଛି କିମ୍ବା ତାଙ୍କ ପାଇଁ କିଛି ସ୍ଵତନ୍ତ୍ର ଖାଦ୍ୟ ଅଛି?
ନାଇଁ ସେ ଯେହେତୁ ଆମ ପାଖରେ ରହୁଛି ତ ସେ ଆମ ପରି ହିଁ ଖାଉଛି ମାଙ୍କ ମାଙ୍କଡଟି ଆମ ପରି ହିଁ ଖାଉଛି ଖାଦ୍ୟ। ତ ଆପଣ କଣ କହୁଛନ୍ତି କି ସେ ମାଙ୍କଡ ଟିକୁ ଆପଣ ଦେଖିବାକୁ ଚାହିଁବେ? ପାଖକୁ ଆସି ଏବେ ହ୍ୟାଲୋ ଆପଣ ସେ ମାଙ୍କଡ଼ଟିକୁ ଏବେ ଦେଖିବାକୁ ଚାହିଁବେ ଏବେ?
ଆଜ୍ଞା ନିଶ୍ଚିନ୍ତ ଆପଣଙ୍କ ଘରେ ତ ମୁଁ ପ୍ର ପ୍ରତ୍ୟେକ ଦିନ ଯାଉଛି ଯେହେତୁ ଆପଣଙ୍କ ଘରଟି ମୁ ନିକଟସ୍ଥ ଆ ଆପଣଙ୍କ ଦାଦା ମଧ୍ୟ ଅ ଆପଣଙ୍କ କାଲି ମତେ କହିଲେ କି ସେ ମାଙ୍କଡଟିକୁ ଛାଡିବାକୁ ଆସିବାକୁ ଆ ଟିଉସନ ରେ ସେଥିପାଇଁ ମୁଁ ତାଙ୍କୁ ମାଙ୍କଡଟିକୁ ନେଇ ଆ ଆ ଗାଡିରେ ଆଉ ତାଙ୍କୁ ତାଙ୍କ ଯୋଉଁ ପଢିବା ସ୍ଥାନରେ ଛାଡି ଦେଇ ଆସିଲି ଏବଂ ସିଏ ମଧ୍ୟ ମାଙ୍କଡି ଆପଣଙ୍କ ମାଙ୍କଡଟି ଅତି ଚାଲାକ ଏବଂ ଚତୁର ମୁଁ ଯେହେତୁ ଜାଣି ଶୁଣିକି ଗାଡିଟିକୁ ଆଗକୁ ନେଇ ଯାଉଥିଲି ସେ ଗାଡିଟି କହିଲେ କିଏ ଏଠି ଏଇଠି ଏଇଠି ମୋ ଟିଉସନ ଏବଂ ମୁଁ ତାଙ୍କୁ ଗାଡିଟିକୁ ଫେରାଇ ନେଇ ଆସି ଆଉ ତାଙ୍କୁ ତାଙ୍କ ସଠିକ ଜେଗାରେ ପହଞ୍ଚେଇଦେଲି ଆପଣଙ୍କ ମାଙ୍କଡ ଚାଲାକ ମଧ୍ୟ ବହୁତ ଚତୁ
ମୁଁ ମୁଁ ସେ ମାଙ୍କଡ ବିଷୟରେ କଥାବାର୍ତା କରୁନି। ଦ୍ଵିତୀୟ ମାଙ୍କଡ଼ ମୁଁ ପ୍ରଥମ ମାଙ୍କଡ଼ କଥା କହୁଛି।
ଆଜ୍ଞା ଆଜ୍ଞା ଆଉ ସେ ବଡ଼ ମାନଙ୍କ ତାଙ୍କ ମାନଙ୍କର ଯୋଉଁ ସର୍ଦ୍ଦାର ଅଛନ୍ତି ମାଙ୍କଡ଼ ଆପଣଙ୍କର ଯୋଉଁ ଘରେ।
ଆଜ୍ଞା ଏବେ ତ ଗାଈ ମାଇ ବି ବୋବଉଛନ୍ତି ସେ ମାଙ୍କଡ଼ଟିକୁ ଦେଖି ଯେ ଛାତ ଉପରେ ଏବେ ବସିଚି।
ଆଜ୍ଞା। ସେ ମାଙ୍କଡଟି ଅଧିକାଂଶ ସମୟ ମୋବାଇଲ ରେ ଚଲାଉଚନ୍ତି ସେ କୌଣସି ବ୍ୟକ୍ତିଙ୍କ କଥା ଶୁଣୁନାହାନ୍ତି।
ଆଜ୍ଞା ସେ ମାଙ୍କଡଟି ବହୁତ ତାର ଗୁଣ ଅଛି ବିଶେଷ ଗୁଣ ଅଛି। ମାଙ୍କଡ ହୋଇଥିବା ସତ୍ୱେ ବି ସେ ଫୋନ ଚଲେଇ ଶିଖଚି ଗାଡି ଚଲେଇ ଶିଖଚି। ତା ବହୁତ ଶିକ୍ଷା ଦିଆହେଇଛି ଅନୁଶାସନ ଦିଆହେଇଚି।
ହୁଁ ବହୁତ ଚାଲାକ ଏବଂ ବହୁତ କିଛି ଜିନିଷ ଶିଖିଛି ଆପଣ ତାର ଉପପକାରିତା କହୁଛନ୍ତି କିନ୍ତୁ ଉପକାରିତା ଜାହାନ୍ତି ସେ ମାଙ୍ଗଟି ବହୁତ ଚାଲା ଏବଂ ବାହାର ଲୋକଙ୍କୁ ବହୁତ ସମ୍ମାନ ଆପଣଙ୍କୁ ସମ୍ମାନ ଦେଇକି
ଆଜ୍ଞା ଆପଣ କହୁଛନ୍ତି ମୁଁ ଉପକାର କରିଛୁ କିନ୍ତୁ ମୁଁ କହୁନି କିନ୍ତୁ ମୁଁ ତ ଟା ବିଶେଷ ଗୁଣ କହୁଛି।
ଆଜ୍ଞା ଛୋଟବେଳ ମଧ୍ୟ ସିଏ ଅନେକ ଆ ସବୁ ସମସ୍ତଙ୍କ ସାଙ୍ଗ ବହୁତ ବ ଚଗଲାଗଥିଲେ ଏବଂ ସମସ୍ତେ ସାଙ୍ଗେ ଲାଗୁଥିଲେ ଯେହେତୁ ସମୟ ଅତିବାହିତ ହେଇଯାଇଛି ଏବଂ ସିଏ ବି ବହୁତ ବଡ ହେଇ ମାଙ୍କଡ ତାଙ୍କ ଦଳରେ ସିଏ ଏବେ ଶିଖି ଯାଇଛନ୍ତି ସବୁ କିଛି ଏବଂ ସିଏ ଗୋଟେ ଗୋଟେ ବହୁତ ଶିକ୍ଷାର କଥା ମାଙ୍କଡ଼ ହେଇ ମଧ୍ୟ ସିଏ ବହୁତ ପ୍ରକାର ଖେଳ ଜାଣିଛନ୍ତି ଏବଂ ଫୋନ ମଧ୍ୟ ବିଭିନ୍ନ ପ୍ରକାର
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆପଣ ବୁଝିପାରୁଥିବେ କି ଗୋଟେ ପଶୁକୁ ରଖିକି ତାକୁ ଏମିତି ଶିକ୍ଷା ଦବା ବହୁତ କଷ୍ଟକର କାମ
ଆଜ୍ଞା। ଆଜ୍ଞା ମୁଁ ମଧ୍ୟ ଆମର ତିନି କୁର ଅଛି ଆପଣଙ୍କ କଥା ଟିକେ କହୁଛି।
ଆଜ୍ଞା ତ କହ ସେ ତିନୋଟି
ହଁ ମୁଁ କହିଲି ଆପଣ ଯୋଉ କହିଲେ ଆମର ଯୋଉ ତିନୋଟି କୁକୁର ମୁଁ ରଖିଥିଲି ସେ କୁକୁର ମଧ୍ୟ ଏବେ ପର୍ଯ୍ୟନ୍ତ ଅଛନ୍ତି। ଏବଂ ସିଏ ମଧ୍ୟ ବିଭିନ୍ନ ପ୍ରକାର ଛଗଲା କରୁଛନ୍ତି ଏବଂ ପଳଉଛନ୍ତି ଆ ସମସ୍ତଙ୍କ ସାଙ୍ଗରେ ପଳଉଛନ୍ତି ଲଢିବା ପାଇଁ ସମସ୍ତଙ୍କ ସାଙ୍ଗରେ ଅଗ୍ରସର ଆଉ ତାଙ୍କୁ ମୁଁ ଏପରି କିପରି ଏପରି କିଛି ଶିଖାଇ ନଥିଲି ସମସ୍ତଙ୍କ ସା ଶାନ୍ତି ଭାବ ହ ଦେଖେଇବା ପାଇଁ ଶିଖେଇଥିଲି ସେ ଯେହେତୁ ଅନ୍ୟ
ବଫାଦାର ଏବଂ ପାଖରେ ରହିବା କୁକୁର ଗୁରୁଟି ଯେତେବେଳେ କିଛି ଗାଡି କି ଅନ୍ୟ କୌଣସି ସାହିର ଲୋକଙ୍କ ଗାଡ଼ି ମାଡ଼ି ର ଆବାସ ଶୁଣିବେ ତ ପାଖକୁ ପଳେଇ ଆସିବେ ସେ କୁକୁର ଗୁରକ ବହୁତ କାମୁଡା କାମୁଡି ବେଶୀ ତାଙ୍କର ନାହିଁ ଏ ଜାଗାରେ କି ଆଜି କୌଣସି ଆଜି ପର୍ଯ୍ୟନ୍ତ କୌଣସି ଲୋକଙ୍କୁ କାମୁନାହାନ୍ତି ଖୁସି ଲାଗିଲା ଜାଣିକି ଏମିତି ବାଳୁଙ୍ଗା କୁକୁର ବୁଲା କୁକୁର ଅଛନ୍ତି ଯଏ କି କାମୁଡିବେ ଗୋଡେଇବେ ରାଗି ଯିବେ କିନ୍ତୁ ଏଇଗୁଡା ରାଗୁନାହାନ୍ତି ଶାନ୍ତଶ୍ରିଷ୍ଟ କୁକୁର ଗୁଡ
କିନ୍ତୁ କୌଣସି ବ୍ୟକ୍ତି ଯଦି ଅଚିହ୍ନା ବ୍ୟକ୍ତି କିମ୍ବା ଅଚିହ୍ନା ଗାଡ଼ି ଗୁଡ଼ିକ ଆମ ଗଳି ଭିତ୍ରକୁ ଆସୁଛି ତାହେଲେ ସିଏ ଭଟିକି ଏବଂ ଗୋଡେଇ ହେତଛନ୍ତି ତାକୁ ଅ ତ ଆଉ ସେଥିପାଇଁ କୌଣସି କାରଣ ର ସେ ଗୋଡଉଛନ୍ତି ଅଚିହ୍ନା ଲୋକ ଦେଖିକି ସେଟା ଗୋଡେଇଆ ମଧ୍ୟ ଉଚିତ କୁକୁରୁ ସେଥିପଁ ଆମେ ରଖିଛୁ ଆଉ। ଚା ଦଉଛୁ ଆଜ୍ଞା।
ଆଜ୍ଞା ତ ଆପଣ କଣ କହୁଛନ୍ତି?
ମୁଗାଇଲେ ହଁ ସେ କୁକୁରଟି ବହୁତ ନିଆରା ଏବଂ ବହୁତ ଭଲ ପାଇବା ଅ ତାଙ୍କ ପ୍ରତି ମୋର ଯୋଡି ହେଇଯାଇଛି, ଏବଂ ସିଏ ଯେହେତୁ ମୁଁ ଛୋଟବେଳେ ତାଙ୍କୁ ବହୁତ ଅ ରଖିଥିଲି ଇଏରେ ସ୍ନେହରେ ଏବଂ ତାଙ୍କୁ ଖାଇବା ପିଇବା ଦେଇ ଏବଂ ଯେହେତୁ ଶୀତଦିନେ ଚାଲିଥିଲା ସେ ଶୀତରେ ତାଙ୍କୁ ଘୋଡ଼େଇବା ପାଇଁ ମଧ୍ୟ ଏବଂ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ସନ କରଦେଇଥିଲି ପେଟି ଉଟରେ ଆଉ ବଲ୍ ଗୁଣ୍ଡ ଲଗେଇକି ଶୀତ ହବନି ବୋଲି ସେଠି ଗୋଟେ ଲାଇଟ ମଧ୍ୟ ଲଗେଇଥିଲି ଯାହା ଫଳରେ କି ଟିକେ ଉଷ୍ମତା ଆସିବ ଏବଂ ସେ ଶୋଇବା ପାଇଁ ଆ, ଅ, ଶାନ୍ତ ଅନୁଭବ କର ରେ ସେଥିାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ତାହିଁ ଯେତେବେଳେ ସିଏ ବାଲ୍ୟ ଅବସ୍ଥାରେ ଆଉ ଏବେ ସିଏ ତ ବଡ ହେଇଗଲେଣି ଏବଂ ସମସ୍ତଙ୍କ ପଛରେ ପଳଉଛନ୍ତି। ଆଉ ଆପଣଙ୍କ ଆପଣ ତ ଜାଣିଥିବେ ଆପଣଙ୍କ ଭାଇର ତ ସେ ପ୍ରିୟ। ଆଉ ଆପଣଙ୍କ ଭାଇଙ୍କ କାନ୍ଧରେ ସେ କାଲି ଦୁଇ ଦିନ ପୂର୍ବରୁ ଚଢିଗଲା ଏବଂ ଆପଣଙ୍କ ଭାଇ ତାକୁ ଟେକିକି ହୁଁ, ତାକୁ କୁଣ୍ଢାଇ ପକେଇଲେ।
ଆଜ୍ଞା, ଆଜ୍ଞା ମୁଁ ଦେଖିଚି। ସେ କୁକୁରଟି ଆମ ଝରକା ଉପରେ ଚଢିଗଲେ ଦେଖିକି ଆମ ସାନ ପୁଅଟିକୁ ଦେଖିକି।
ହୁଁ। ଆଜ୍ଞା ଆପଣଙ୍କ ସବୁଠୁ ଛୋଟ ମାଙ୍କଡ ଦେଖିକି ବହୁତ ଖୁସି ହଉଥିଲା।
ଆଜ୍ଞା, ଆଜ୍ଞା।
ହୁଁ, ଅ, ବହୁତ ଖୁବ୍ ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇ ଏବଂ
ଆଜ୍ଞା, ଆଜ୍ଞା ମୋତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ ଆମେ ବହୁତ ପଶୁ ପ୍ରେମୀ ଯେହେତୁ ଆମେ ପଶୁମାନଙ୍କ ବିଷୟରେ କଥା ହେଲେ ଗପିଲେ ଅନେକ କିଛି ଜିନିଷ ଅ, ଅ, ଆଦାନ ପ୍ରଦାନ କଲେ ତ ଖୁସି ଲାଗିଲା ଆପଣଙ୍କ ସହିତ ଗପିକି। ମୁଁ ଏବେ ଆସ
ଧନ୍ୟବାଦ ମୁଁ ରଉ ଆ, କାଟିଦେଲା କଣ?